ହ୍ୟାଲୋ ହୁଁ କୁହ?
ହ୍ୟାଲୋ।
ହଁ କୁହ।
କେମିତି ଅଛ?
ଭଲ ଅଛି।
ହ୍ୟାଲୋ।
ହଁ ଭଲ ଅଛି।
କଣ କରୁଛ ଖାଇସାରିଲଣି?
ନାଇଁ ଏଇ ସନ୍ଧ୍ୟା ଦଉଥିଲି।
ମୁଁ କଣ କହୁଥିଲି?
ହଁ କହୁନ
ଆମେ କିଛି ପ୍ରଶ୍ନ ଉପରକୁ ଯିବା।
ହଁ ଯୋଉ କହୁଥିଲ କୁଇଜ୍ କମ୍ପିଟିସନ
ଆଉ ଠିକ ଅଛି।
ହଉ ପଚାର
ହାଲୋ।
ହଁ ପଚାର।
ମୁଁ ଗୋଟେ କୋଶ୍ଚି ପ୍ରଶ୍ନ ପଚାରୁଛି ଆପଣ କହିବତ?
ଠିକ୍ ଅଛି।
ଦେଖନ୍ତୁ ବିଶ୍ୱ ପର୍ଯ୍ୟଟନ ଦିବସ କେବେ ପାଳନ ହୁଏ?
ବିଶ୍ବର ପର୍ଯ୍ୟଟନ ଦିବସ ସେପ୍ଟେମ୍ବର ସତେଇଶରେ।
ଠିକ୍ ଅଛି।
ହେଲେ ତମେ ଗୋଟେ କୁହ। ଟ୍ରେନେରେ ଡବ୍ଲ ଏ ଅର୍ଥ କଣ?
ଟ୍ରେନ୍ରେ ଡବ୍ଲ୍ୟୁଏ ର ଅର୍ଥ, ଅର୍ଥ ହେଉଛି ୱେଟିଂ ଲିଷ୍ଟ।
ସଠିକ ଅଛି।
ଠିକ୍ ଅଛି। ମୁଁ ଆପଣଙ୍କୁ ଆଉ ଗୋଟେ କୋଶ୍ଚିନ୍ ପଚାରିବାକୁ ଚାହୁଁଛି।
ଠିକ ଅଛି ପଚାରନ୍ତୁ।
ଭାରତର ସବୁଠାରୁ ଲମ୍ବା ରେଣ ଷ୍ଟେସନ ନାମ କଣ? ରେଳ ଷ୍ଟେସନର ନାମ କଣ?
ହଉଛି ହୁବେଲି ଜଙ୍କସନ ଆଉ କର୍ଣ୍ଣାଟକ ହୁବେଲ ଜଙ୍କସନ କର୍ଣ୍ଣାଟକ।
ହୁଁ ଠିକ୍ ଅଛି।
ତାହେଲେ ତୁମେ ଗୋଟେ କୁହ। ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ କେଉଁ ଦୁଇ ସହର ମଧ୍ୟରେ ଚାଲିବ?
ଭାରତରେ ପ୍ରଥମ ବୁଲେଟ ଟ୍ରେନ ମୁମ୍ବାଇ ଓ ଅହମଦାବାଦ ସହରରେ ମଧ୍ୟରେ ଚାଲିଛି।
ଠିକ ଅଛି।
ପଚାର ନେକ୍ସଟ କ୍ୱେସ୍ଚିନ୍।
କଣ କହିଲେ?
ହ୍ୟାଲୋ।
ହଁ କୁହନ୍ତୁ।
ହୁଁ ପଚାରୁନ୍ତୁ।
ହ ଟିକେ। ହ୍ୟାଲୋ।
ମୁଁ ପଚାରିବି।
କଣ କହିଲେ?
ମୁଁ ପଚାରିବି ନା ତମେ ପଚାରିବି?
ହଁ ପଚାରୁନା।
ସମୁଦ୍ର ପଥରେ ଦୂରତା କେଉଁ ଏକକରେ ମପାଯାଏ?
ସମୁଦ୍ର ପଥର ଦୂରତା, ସମୁଦ୍ର ପଥର ଦୂରତା ନାଟିିକଲ ମାଇଲ।
ଠିକ ଅଛି।
ମପା ଯାଏ।
ନେକ୍ସଟ କ୍ୱେସ୍ଚିନ ପଚାର।
ଠିକ୍ ଅଛି ମୁଁ ଆପଣଙ୍କୁ ଗୋଟେ କ୍ୱେସ୍ଚିନ୍ ପଚାରିବାକୁ ଚାହୁଁଛି।
ହୁଁ କୁହନ୍ତୁ।
ହେଲା। ଏୟାରପୋର୍ଟରେ ଓକେ ଏୟାରପୋର୍ଟରେ ବ୍ୟାଗେଜ୍ କ୍ଲେମ୍ କଣ?
ଏୟାରପୋର୍ଟରେ ବ୍ୟାଡେଜ୍ କ୍ଲେମ ହେଉଛି ଯେଉଁଠାରେ ଯାତ୍ରୀ ନିଜ ଲଗେଜ ସଂଗ୍ରହ କରନ୍ତି।
ହଁ ଠିକ୍ ଅଛି।
ମୁଁ ଆପଣଙ୍କୁ ଗୋଟେ କୋଶ୍ଚିନ୍ ପଚାରୁଚି
ହୁଁ।
ଚେଟ୍ ଲ୍ୟାଗ କଣ?
କଣ କହିଲେ?
ଚେଟ ଲ୍ୟାଗ୍ କଣ?
ଆଚ୍ଛା। ଦେ ଦେଖ ଜେଟ୍ ଲ୍ୟାକ୍ ହୋଉଚି। ଲମ୍ବା ବିମାନ ଯାତ୍ରା ପରେ ଟାଇମ୍ ଜୋନ୍ ବଦଳିବାର ହେଉଥିବା ଥକାପଣ
ଠିକ ଅଛି। ନେଷ୍ଟ କୋଶ୍ଚିନ୍ ପଚାରନ୍ତୁ।
ଆଜ୍ଞା।
ନେଷ୍ଟ କୋଶ୍ଚିନ୍ ପଚାରନ୍ତୁ।
ଠିକ୍ ଅଛି ଆପଣ ଆହୁରି କିଛି କୋଶ୍ଚିନ୍ ପଚାରନ୍ତୁ ନେଷ୍ଟ
ଜାତୀୟ ରାଜପଥ ଏନ୍ଏଚ୍ ସିଷ୍ଟିନ୍ କେଉଁ ଦୁଇ ସହରକୁ ସଂଯୋଗ କରେ?
ଦେଖନ୍ତୁ ଜାତୀୟ ରାଜପଥ ଏନ୍ ଏଚସିକ୍ଟିନ୍ ହଉଛି। କୋଲକାତା ଓ ଚେନ୍ନାଇକୁ ଚେନ୍ନାଇ ସହଯୋଗରୁ ସହରକୁ ଯୋଗାଯୋଗ କରେ।
ତାହେଲେ କୁହ ଭାରତର ସବୁଠାରୁ ଲମ୍ବା ଜା ଜାତୀୟ ରାଜପଥ କେଉଁଠି?
ଦେଖନ୍ତୁ ଭାରତର ଲମ୍ବା ସବୁଠାରୁ ଲମ୍ବା ଜାତୀୟ ରାଜପଥ ହେଉଚି। ଭାରତର ପ୍ରଥମ ମେଟ୍ରୋ ରେଳ। ଦେଖନ୍ତୁ ଆମର କଣ କହ ଆ ଏନ୍ଏଚ୍ ସାରେ ମୁଁ କହିପାରିବିନି ଆପଣ ଟିକେ କହିଦିଅନ୍ତୁ।
ଠାରୁ ଲମ୍ବା ଜାତୀୟ ରାଜପଥ ହେଉଛି ଏନ୍ଏଚ୍ ଫୋର୍ଟି ଫୋର୍। ମନେ ରଖନ୍ତୁ। ଏ ଆପଣ ପଚାରନ୍ତୁ।
ଭାରତର ପ୍ରଥମ ମେଟ୍ରୋ ରେଳ କେଉଁ ସହରରେ ଆରମ୍ଭ ହୋଇଥିଲା?
ଭାରତର ପ୍ରଥମ ମେଟ୍ରୋ ରେଳ କୋଲକତା ସହରରେ ଆରମ୍ଭ ହୋଇଥିଲା।
ଠିକ ଅଛି।
ଏହାପରେ ଆପଣ କୁହନ୍ତୁ। ରୋର ଫେରି ସେବା କଣ ହୋଇଥାଏ?
କଣ କହିଲେ? ରୋରର ଫେରି ହେଉଛି ରୋଲ ଅନ୍ ରୋଲ ଅଫ୍ ଗାଡ଼ି ସହିତ ଯାତ୍ରା ପାର ହେବା। କୁ ରୋର ଫେରୀ ସେବା କହ କୁହନ୍ତି।
ତାହେଲେ କୁହନ୍ତୁ ଭାରତର ସବୁଠାରୁ ବ୍ୟସ୍ତ ଏୟାରପୋର୍ଟ କେଉଁଠି?
କଣ କହିଲେ?
ଭାରତର ସବୁଠାରୁ ବ୍ୟସ୍ତ ଏୟାରପୋର୍ଟ କେଉଁଟି?
ଦେଖନ୍ତୁ ଭାରତର ସବୁଠାରୁ ବ୍ୟସ୍ତ ଏୟାରପୋର୍ଟ ହେଉଛି। ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ। ବନ୍ଦର ଦିଲ୍ଲୀ। ବୁଝିପାଇଲେ।
ହୁଁ ଏବେ ଆପଣ ପଚାରନ୍ତୁ ଠିକ୍ ଅଛି।
ତ ମୁଁ ଆପଣଙ୍କୁ ଗୋଟେ କୋତ୍ସିନ୍ ନ ପଚାରିବି?
ହୁଁ ପଚାରନ୍ତୁ।
ତ କୋଙ୍କଣ ରେଳପଥ କେଉଁ ଦୁଇ ରାଜ୍ୟକୁ ସଂଯୋଗ କରେ?
ଗୋଲ କଙ୍କଣ ରେଳ ପଥ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଦେଇ କେରଳ ରାଜ୍ୟକୁ ସଂଯୋଗ କରିଥାଏ।
ଆଚ୍ଛା।
ଠିକ ଅଛ ଆନ୍ସର।
ଠିକ୍ ଅଛି। ତ ମୁଁ ଆପଣଙ୍କୁ ଆଉ ଗୋଟେ କୋତ୍ସିନ୍ ଆ
ଗୋଲ୍ଡେନ୍ କ୍ୱାଡର ଲେଟରାଲ୍ କେଉଁ ଚାରୋଟି ମହାନଗରକୁ ଯୋଡ଼େ?
କଣ କହିଲେ?
ଶୁଣିପାଇଲେ କୋତ୍ସିନ୍? ହ୍ୟାଲୋ।
ଆମର ଦିଲ୍ଲୀ, ମୁମ୍ବାଇ ଆଉ ଚେନ୍ନାଇ ଆଉ କୋଲକାତାକୁ ଚାରି ଟି ମହାନଗରକୁ
ସଠିକ୍ ଅଛି ତା ରେ ନେକ୍ସଟ୍ କୋତ୍ସିନ୍ ଆପଣଙ୍କ ପାଇଁ ଭାରତରେ କେଉଁ ଟ୍ରେନ୍ କୁ ପ୍ୟାର୍ଲେସ୍ ଅନ୍ ହୁଇଲ କୁହାଯାଏ।
ଦେଖନ୍ତୁ ରାଜସ୍ଥାନ ପର୍ଯ୍ୟଟନ ପାଇଁ ଏକ ଲକ୍ଜରୀ ଟ୍ରେନ୍। କୁହାଯାଏ।
ଆଚ୍ଛା ଠିକ ଅଛି। ଏବେ ଆପଣ ପଚାରନ୍ତୁ।
ଠିକ ଅଛି ମୁଁ ଏବେ ଠା ପ୍ରଶ୍ନ ପଚାରିବାକୁ ଚାହିଁବି।
ପଚାରନ୍ତୁ।
ତ ଚେନ୍ନାବରେହ ଚେନ୍ନାବ ରେଳ ସେତୁ କାହିଁକି ପ୍ରସିଦ୍ଧ?
ଚେନ୍ନାବ ରେଳ ସେତୁ ହଉଚି ବିଶ୍ଵର ସବୁଠାରୁ ଉଚ୍ଚ ରେଳ ସେତୁ। ସଠିକ୍ ଅଛି।
ଶୁଣିପାଇଲିନି ଆଉ ଥରେ।
ଚେନ୍ନାବ ରେଳ ସେତୁ ହେଉଚି ସବୁ ବିଶ୍ଵର ସବୁଠାରୁ ଉଚ୍ଚ ରେଳ ସେତୁ?
ହଁ ଠିକ୍ ଅଛି। ଏ ମୁଁ ଆପ୍ ହଁ ଆଉ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହିଁବି? ତ ଭୁବନେଶ୍ୱରର ବିମାନ ବନ୍ଦରର ନାମ କଣ?
ଭୁବନେଶ୍ୱର ବିମାନ ବନ୍ଦର ନାମ ହେଉଚି ବିଜୁ ପଟ୍ଟନାୟକ ଅନ୍ତର୍ଜା ଜାତୀୟ ବିମାନ ବନ୍ଦର।
ଠିକ୍ ଅନ୍ସର୍।
ଏବେ ଆପଣ ପାଇଁ ପ୍ରଶ୍ନ। ସୋଲୋ ଟ୍ରାଭେଲ୍ କଣ?
ସୋଲୋ ଟ୍ରାଭେଲ୍ ଦେଖନ୍ତୁ। ସୋଲୋ ଟ୍ରାଭେଲ୍ ହେଉଚି ଏକାକୀ ଯାତ୍ରା କରିବା। ବୁଝିପାଇଲେ? ସୋଲୋ ସୋଲୋ ଟ୍ରାଭେଲ୍ ହେଲା ଏକାକୀ ଯାତ୍ରା କରୁଥିବା ବ୍ୟକ୍ତି କି ସୋଲୋ ଟ୍ରାଭେଲ୍ କୁହାଯାଏ।
ସଠିକ୍ ଅଛି। ଏବେ ନେକ୍ସଟ ପ୍ରଶ୍ନ -ବ୍ୟାଗ ପ୍ୟାକିଙ୍ଗ କହିଲେ କଣ ବୁଝାଯାଏ?
ଆଉଥରେ ପ୍ରଶ୍ନ?
ହଁ ସେ କୋଶ୍ଚିନ୍ ଟା ହଉଛି ବ୍ୟାଗ ପ୍ୟାକିଂ କହିଲେ କଣ ବୁଝାଏ?
ଦେଖନ୍ତୁ ବ୍ୟାଗପ୍ୟାକିଙ୍ଗ କହିଲେ କମ୍ ଖର୍ଚ୍ଚ ପିଠି ବ୍ୟାଗ୍ ଧରି ଯାତ୍ରା। କରିଥିବାକୁ ବ୍ୟାଗ ପାକିଙ୍ଗ କହିଲେ। ତ ନେକ୍ସଟ ମୁଁ ତା ପରବର୍ତ୍ତୀ କୋଶ୍ଚିନ୍ ପଚାରୁଛି? ଦେଖନ୍ତୁ ଟ୍ରାଭେଲ ଟ୍ରାଭେଲ ଇନ୍ସୁରାନ୍ସ କାହିଁକି ଦରକାର?
ଟ୍ରାଭେଲ ଇନ୍ସୁରାନ୍ସ ଆମର ଦରକାର କି -ଯାତ୍ରା ସମୟରେ ମେଡ଼ିକାଲ ଲଗେଜ ହଜିବା ଆଜି ଅସୁବିଧା ପାଇଁ ସୁରକ୍ଷା କରିଥାଏ।
କଣ କହିଲେ?
ଏହାଦ୍ୱାରା ଯାତ୍ରା ସମୟରେ ମେଡ଼ିକାଲ ଲଗେଜ ହଜିବା ଆଦି ଅସୁବିଧା ପାଇଁ ସୁରକ୍ଷା ହୋଇଥାଏ।
ଏଇ ଇନ୍ସୁରାନ୍ସ କରିବା ଦ୍ୱାରା। ଏବେ ଆପଣଙ୍କ ପାଇଁ ଗୋଟେ ପ୍ରଶ୍ନ? ହଷ୍ଟେଲ ଓ ହୋଟେଲ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ କଣ?
ହଷ୍ଟେଲ ଓ ହୋଟେଲ ମଧ୍ୟରେ ହୋଷ୍ଟେଲରେ ଶେୟାରିଂ ରୁମ ଶସ୍ତା, ହୋଟେଲରେ ପ୍ରାଇଭେଟ ରୁମ ବୁଝିପାରୁଛ।
ଆଜ୍ଞା।
ହସ୍ପିଟାଲ ହ ହଷ୍ଟେଲ ଓ ହୋଟେଲ।
ଠିକ ଅଛି।
ହାଲୋ
ହଁ ଏତିକି କହିକି ମୁଁ ଆଜିର କଥା ରଖୁଛି। ନମସ୍କାର।
ହାଲୋ